ଅଁ ହଁ ଜୟ ଜଗନ୍ନାଥ କଣ କରୁଛନ୍ତି?
ଏଇ ଜଷ୍ଟ ଏଇ ଡିନର ସାରିକି ଆସିବୁ।
ଓ ହୋ। ଆଉ ଏଇ ଟିକେ ବସ ତିିକି ଦେଖୁଥିଲି ଟିଭି ଟିକେ ଆଉ।
ଆଚ୍ଛା ସିରିଏଲ୍ ନା
ହ ଏଇ ଫିଲ୍ମ ଦେଖୁଥିଲି ଟିକେ ଆଉ। ତେଲୁଗୁ ଫିଲ୍ମ ହଉ। ଓଡିଆ ଫିଲ୍ମ ତେଲୁଗୁ ଫିଲ୍ମ ଆପଣ ଭଲ ପାଆନ୍ତି ନା ନାଇଁ ଦେଖିବାକୁ।
ହଁ ମତେ ଏଇ ନୂଆ ନୂଆ ୱବ ସିରିଜ ପ୍ରିୟା ଦେଖିବାକୁ ଭଲ ଲାଗୁଛି। ଆଉ ହଁ ଏପିସୋଡ ଏପିସୋଡ ଏବେ ତ ଏମିତି କରିଦେଇଛନ୍ତି ଯେ ଆଉ ଗୋଟେ ରାତି ପାର ହେଇ ଯାଉଛି କିନ୍ତୁ
ହଁ-ହଁ-ହଁ କିନ୍ତୁ। ଫିଲ୍ମ ଠୁ ବି ଭଲ ମାନେ ବହୁତ ମାନେ ଭଲ ଜିନିଷ ଦେଖଉଛନ୍ତି।
ହଁ ଫିଲ୍ମ ଟୁ ବହୁତ ଭଲ ଜିନିଷ ତ ନୁହଁ ତେମ ବି ଗୋଟେ ଯେମିତି ଆମେ ଆଗରୁ ଦେଖୁଥିଲେ ସିରିଏଲ ସବୁ
ହଁ-ହଁ-ହଁ।
ସେଟା କଣ ପାର୍ଟ ବାଇ ପାର୍ଟ ଚାଲୁଥିଲା ଏଥିରେ ବି
ମେନ କଣ ଫିଲ୍ମରେ ହଁ ଫିଲ୍ମରେ ତମେ ଏତେ ଡିଟେଲିଙ୍ଗରେ ଦେଖାନ୍ତିନି। ମୁଁ କହିବାର ଅର୍ଥ ହେଲା ଏୟା ଯୋଉଟା କି ଏମାନେ ଏତେ ଡିଟେଲ ଲିଙ୍କରେ ଦେଖୁ ଚଳଚିତ୍ର ମାନଙ୍କରେ କଣ ଦି ଘଣ୍ଟା ଭିତରେ ଯାହା ହେଲେ ସରିିବେ ଏଣ୍ଡ ହ-ହଁ-ହଁ-ହଁ। ଏଇଆଉ।
କେ ଇନଣ୍ଟ୍ରେଷ୍ଟିଙ୍ଗ କିଛି ରଖୁଛନ୍ତି ଯେ ଗୋଟେ ଏପିସୋଡ ସରିଲା ପରେ ଆପଣଙ୍କୁ ଦ୍ବିତୀୟ ଏପିସୋଡ ଟା ନିହାତି ଡାକିବ ଖୋଜି ଖୋଜି ଯେ ଆସନ୍ତୁ ନହେଲେ ଦେଖ
ହଁ-ହଁ। ଆପଣ ଦେଖ ହଁ ଗୋଟେ ଦେଖିଛନ୍ତି ଯୋଉ ଗୋଟେ ଇଂଲିଶ ର ଚଳଚିତ୍ର ଗୋଟେ ଆସେ। ଏଁ ଏ ଚଳଚିତ୍ର ତ ସେଟା ହବନି ଯୋଉଟା ଆପଣ କହୁ ଏପିସୋଡ ୱଇଜରେ ତ ସେଇଟା ଆପଣଙ୍କ ଗୋଟେ ମନି ହେଷ୍ଟ ନା କଣ?
ମନି ହାଏଷ୍ଟ।
ମା ଦେଖିଚନ୍ତି?
ମୁଁ ତାର ଅ ଚାରଟା ପାଞ୍ଚଟା ସିରିଜ ଅଛି ସେଟା ଦେଖି ସାରିଛି।
ସେଇଟା ମାନେ ଆମେ ଦେଖୁଥିଲୁ ମାନେ କେତେ ମାନେ ମୁଣ୍ଡ ଖର୍ ନଚ କରିକି ଯିଏ ଲେଖିଚି ଉ ଯୋଉ ଲେଖକ କେତେ ମୁଣ୍ଡ ଖର୍ଚ୍ଚ କରିକି ସେ ଲେଖିଚି ଯେ ଗୋଟେ ଆମେ ସିନା ଗୋଟେ ଜିନିଷ ଟାକୁ ଦିଇ ଘଣ୍ଟା ଟା ଭିତରେ କି ଚାରି ଘଣ୍ଟା କି ପାଞ୍ଚ ଘଣ୍ଟାରେ ଦେଖୁଚୁ ସେ କେତ୍ ଏତେ ମାନେ ବୋହୁତ ଛୋଟ ଛୋଟ କାମ ଗୁଡା ଏତେ ଭାବିଚିନ୍ତି କି ସେମାନେ ଲେଖୁଚନ୍ତି ଯୋଉଟାକୁ ଆମକୁ ଦେ ମନ ଆମର ଆହୁରି ବେଶି ଇଚ୍ଛା ହୋଉଚି ନାଇଁ ଆମେ ଦେଖିବା କଣ ହେଇଚି କଣ ନାଇଁ। ସତ ନା ନାଇଁ?
ହଁଁ ସେଟା ତ ନିଶ୍ଚିତ। ତାର ଯୋଉ ଫାଷ୍ଟ ସିରିଜ ଟା ଆସିଥିଲା ଦୁଇ ହଜାର ଆ ମନେ ପଡୁନି ଏବେ କିନ୍ତୁ
ଉଁ ହୁଁ।
ଷ୍ଟାର୍ଟିଂ ଆସିଥିଲା ସେଟା ସେ-ସେଟା ଏତେ ତାହଲେ ଏବେ ଚାର୍ଟା ଖଣ୍ଡେ ଆସିଲାଣି।
ନାଇଁ ମୁଁ ତ ଦେଖି ହୁଁ ହୁଁ।
ଗୋଟେ ପ୍ରଥମ ଟା ଥ୍ ଥିଲା ପ୍ରଥମ ଟା ଥିଲା ଖାଲି ମନି ହାଏଷ୍ଟ ଥିଲା। ତାପରେ ଗୋଟେ ଆସିଲା ଟୋ କିଓ ଆସିଲା ତାପରେ ମନି ହାଏଷ୍ଟ୍ ଟୋକିଓ ଗୋଟେ ଆଇଲା।
ହଁ ସେଇଟା ବର୍ଲିନ ଫର୍ଲିନ ଏମିତି ମାନେ ମେନ୍ ହେଲା ତାଙ୍କର ଯୋଉ ମନିହାଇସ୍ ଷ୍ଟ୍ରଲ ବର୍ଲିନ ଫର୍ଲିନ ସେଗୁଡା ଯୋଉ ଟୁକ କିଏ ବର୍ଲିନ୍ ସେଗୁଡା ତ ସ ମାନେ ତାଙ୍କ ଉପରେ ବେଶୀ ଆସିଲା। ମାନେ ଏଇ ଟୋକିଓ ବର୍ଲିନ ହେଲେ ସେମାନଙ୍କର ଗୋଟେ ଗୋଟେ ଅଭିନେତା ଅଭିନେତ୍ରୀ ଯୋଉଟା ସେଇ ଏପିସୋଡ ର ତାଙ୍କ ଉପରେ ସ୍ପେଶାଲାଇଜ୍ କରାଗଲା। କିନ୍ତୁ ପୁରା ଯୋଉଟା ଉଁ ହୁଁ ମନି ହେଷ୍ଟର ଯୋଉ ଦିଟା ପାର୍ଟ ଅଛି ମାନେ ଗୋଟେ ଫାଷ୍ଟ ପାର୍ଟ ର ମାନେ ବହୁତ ଗୁଡେ ଆଠ ଦ ଷ୍ଟା ତାପରେ ଆଉ ଗୋଟେ ନୁ ଆଉ ଗୋଟେ ହେଇଚି।
ହଁ।
ମୁଁ ଭୁଲୁନି ଗୋଟେ ପ୍ୱା ପ୍ୟାରିସ ର ଫାଷ୍ଟ ଟା ବୋଧେ ଗୋଟେ ପ୍ୟାରିସ ର ଅଁ ଗୋଟେ ମନିକୁ ମାନେ ଯୋଉଠି କି ମନି ତାଙ୍କର ପ ପଇସା ଯୋଉଠି ବନା ଯାଉ ଧର ଆମର ଯୋଉଠି ପଇସା ହଁ ତ ସ ସେଇଟା ଉପରେ ଗୋଟେ କରିଥିଲେ କେମିତି ତାକୁ ହ୍ୟାକ୍ କରିକି କେମିତି ପଇସା ଆଣଚନ୍ତି।
ହୁଁ।
ଆଉ ଗୋଟେ ସେକେଣ୍ଡ ଟା ଯୋଉଟା ହେଇଥିଲା ସେଇଟା ବି ମୁଁ ଦେଖିଚି। ସେଇଟା ବି ସେମିତି ଗୋଟେ କୋଉ ହୁଁ ପ୍ୟାରିସ ନା କୋଉଠି ଗୋଟେ ସେମିତି କରିଥିଲେ ଗୋଟେ ପ୍ୟାରିସ ସ୍ ରେ ଆଉ ଗୋଟେ ଆଉ ଗୋଟେ କୋଉ ଜାଗା ଆକ୍ଚୁଆଲି ମୋର ମନେ ପୁଡନି। ତ ବହୁତ ଭଲ ଥିଲା ତେଣୁ ଭାବ
ଯୋଉ ଅ ମାନେ ଭାବିବାର ଯୋଉ ମାନେ ଆଗକୁ ମାନେ ଗୋଟେ ସି
ଚିନ୍ତା ଶକ୍ତି ତାଙ୍କର ହଁ। ଚିନ୍ତାଧାରା ଗୁଡା ବହୁତ ଆଗକୁ ଆମର ଆମଠୁ ବହୁତ ଆଗରେ। ସେମାନେ ହଁ। ଆ ସେ ସେଥିରେ ଏଇଆ ଦେଖିେଇଛି ଯେ କେତେ ପ୍ରୋବ୍ଲେମ ଟା କୋଉ ଟାଇପ- ପ୍ରୋବ୍ଲେମ କୋଉ ଟାଇପ ର ଅସୁବିଧା ଆସିବ ଆମେ କେମିତି ତାକୁ ମୁହାଁମୁହିଁ ହବା ହଁ? କେମିତି ତାକୁ ଆମେ ଠିକ ସେ କରିକି ସୁଚାରୁ ନବା କେମିତି ତାକୁ କୋଉ ଅସୁବିଧା ଆମକୁ ଆସିବ? ତ ତାକୁ ବହୁତ ମାନେ ସେମାନେ ଭାବି ଚିନ୍ତିକି ଜିନିଷ ଟା କରିଛନ୍ତି ଏଇଟା କିନ୍ତୁ
ନା ବହୁତ ବହୁତ ଭଲ। ହଁ ଚୋର ପଣ୍ଟକୁ ସୁବିଧା କିନ୍ତୁ ତାହରୁ ସେଥିରୁ ବି କିଛି ଖିଆକୁ ଅଛି ମାନେ ମୁଁ ମୁଁ ଭି ମୁଭି ଉପରେ କହୁଛି ମୁଁ ଚୋରି ଉପରେ କ
ହଁ ହଁ ହଁ ହଁ।
ମାନେ ଡେଲି ଲାଇଫ ଉପରେ ସେମାନେ ଗୋଟେ ରୟାଲ ଲାଇଫ ବି ମାନେ ମେଣ୍ଟେନ୍ କରୁଛନ୍ତି। ତ ଖାଲି ଆମେ ଚୋରି କି ଖାଲି ଦେଖିବାକୁ ନ ଗଲେ ବି ଆମେ ଚୋରି ଏଇ ଯଦି ବି ସେଠି ଦେଖଉଥିବ ପାଞ୍ଚ ଦଶ ମିନିଟ ପନ୍ଦର ମିନିଟ୍ ଯଦି ତା ପୁରା ଦେଖଉଥିବ କିନ୍ତୁ ତାଙ୍କ ଫୋକସ ଟା କେବେ ସେମାନେ ଛାଡୁ ନଥିଲେ।
ହଁ ଫୋକସ ଛାଡୁନାହାନ୍ତି ତାପରେ ଲୋକଙ୍କୁ ଲୋକଙ୍କୁ ବି ଦେଖ ସେଇଠି ତାଙ୍କୁ ବହୁତ ମାନେ କଷ୍ଟ ଦଉନଥିଲେ ଲୋକଙ୍କୁ ବେଶୀ ତାଙ୍କୁ ଯୋଉ ମାରିଦବା ଇଏ କରିବା ହଠାତ୍। ସେମାନେ କରୁନଥିଲେ। ସେମାନଙ୍କ ଲକ୍ଷ୍ୟ ଲକ୍ଷ ଥିଲା ଆମେ ଏଇ ପଇସା ଟାକୁ ଚୋରି କରିବା କି ସେମାନଙ୍କର ଗୋଟେ ଉଦ୍ଦେଶ୍ୟ ଥିଲା ଯେ ଆମେ କାହାକୁ ଦେଖେଇବା ଆମେ ଗମେଣ୍ଟ କୁ ଦେଖେଇବା ଯେ ଆମେ ସମସ୍ତଙ୍କୁ ମାନେ ଯେହେତୁ ଆମେ ରଖ କିୁ ଗୋଟେ ଇଏ ଭିତରେ କିନ୍ତୁ କାହାକୁ ଆମେ କଷ୍ଟ ଦବାନି କି ପହଞ୍ଚେଇବାନି ସେଇଟା ଗୋଟେ ଭଲ ଜିନିଷ ଥିଲା। କିନ୍ତୁ ପରିସ୍ଥିତି ଏମିତି ହେଲା ଯେମିତି କିି ସେ ଧୀରେ ଗୋଟେ ଜଣେ ଜଣଙ୍କୁ ଇଏ କଲେ ଆଉ।
ଭଲ ଅଛି ମାନେ ମାନେ ଆମେ ତା ଦେହରୁ ଶିଖି ମାନେ ଏଇ ଯୋଉ ଗୋଟେ ଯୋଉ ଶିଖେଇବା ଯେତା ତାଙ୍କର ଜଣେ ଲିଡର ଅଛି। ମାନେ ସବୁ ଜିନିଷରେ ଲିଡରସିପ ଟା ଗୋଟେ ଲିଡରସିପ ଦେଖେଇଛି। ଯୋଉମାନେ ଏମ୍ପ୍ଲାଇ ଅଛନ୍ତି ସେମାନଙ୍କର କଣ ଲିଡର ପ୍ରତି ରହିବା କଥା ଏ କେତେ ସେଇଟା ଦେଖେଇଛି ତାପରେ ଅ ନିଜର କାମ ଟା କେମିତି ନିଜେ ମାନେ ସବୁ ଇଣ୍ଡିପେଣ୍ଡେଣ୍ଟଲି କରିବାର ଅଛି ଯେହେତୁ ତମେ କନେକ୍ଟେଡ ବି ଅଛ ତାପରେ ବି ତମେ ଇଣ୍ଡି ଇଣ୍ଡିପେଣ୍ଡେଲି ନିଜେ ନିଜ କାମ କରିବାର ଅଛି। କାହିଁକି ନା ଯେମତି ଆମେ ଗୋଟେ ଅଫିସ ରେ ଅଛେ ଯଦି ତ ଆମର ଜଣେ ଟିଏଲ ରହୁଥିବେ କି, ଯିଏ ବି ରହୁଥିବେ ସେ ଟିଏଲ ତ ତାଙ୍କର ମିଟିଂଙ୍ଗି କରିଦେଇ ଯିବେ। କିନ୍ତୁ ଆମକୁ ତ ଆମ ନିଜେ କାମ କରିବାର ଅଛି ନା?
କାହିଁକିନା ଯିଏ ଯୋଉ ସୁ ପରିସ୍ଥିତିରେ ରହୁଚି ସେ ଜାଣୁଛି ନା କୋଉ ପ୍ରକାର ଅସୁବିଧା ଟା ତାଙ୍କୁ ଫେସ କରିବାକୁ ପଡ଼ୁଚି।
ହଁ।
ହଁ।
ତା ଧେରେ ଆ ସେମାନେ ବି ଅ ଗୋଟେପ ସ୍ପଲାଇଜେସନ୍ ଲୋକଙ୍କୁ ସେଇ କାମ ପାଇଁ ଅ ରଖୁଥିଲେ।
ହୁଁ ହୁଁ ହୁଁ ଆଉ ଉପସ୍ଥିତ ବୁଦ୍ଧି ବି କାହିଁକି ନା ଉପସ୍ଥିତ ବୁଦ୍ଧି ନଥିଲେ ତମକୁ ତ ଗୋଟେ ଡା ଏ ନି ଦେଶରେ ତମକୁ ଗୋଟେ କରଉଚନ୍ତି ବାଇଚାନ୍ସ ଟିକେ ଏପଟ ସେପଟ ହେଲା ତମେ ତ ନିଜର ଉପସ୍ଥି ନଥିବ, ତମେ ତାକୁ କେମିତି ଟ୍ୟାକଲ କରିବ ହଁ। ସେଇଟା ବି ଅଛି ସବୁ ଜିନିଷରେ ଦେଖା ମାନେ ଭଲ ଅଛି ଖରାପ ଅଛି କିନ୍ତୁ ଆମର ଏବେ ଓଡିଆ ଯୋଉ ଫିଲ୍ମ ହଉଛି କି ଓଡିଆ ସିରିଏଲ ଫିରିଏଲ ଏବେ ଟିକେ ଟିକେ ଡେଭଲପ ମାନେ ଉନ୍ନତି କଲାଣି, ଆଗ ଅପେକ୍ଷା ଟିକେ ଟିକେ ଯାହାବି ହେଲେ ସେମାନେ ବି ଭଲ ଭଲ ଅ ଟପିକ ବିଷୟ ଆଣୁଛନ୍ତି ତାପରେ ବହୁତ ବାୟୋଗ୍ରାଫି ଲୋକଙ୍କ ଜୀବନୀ ଉପରେ କରୁଛନ୍ତି ଭଲ ଭଲ ଜୀବନୀ ଲୋକଙ୍କର କରୁଛନ୍ତି ତ ଏମିତି ଚାଲୁଛି ଆଉ
ଆପଣଙ୍କର ଟିକେ ଫିଲ୍ମ ପ୍ରତି ଟିକେ ଫିଲ୍ମ ପ୍ରତି ଟିକେ ଭଲ ବା ଅଛି ବୋଧେ
ହଁ ମୁଁ ବହୁତ ଭଲ ପାଏ ମ ନା ସେ ଭଲ ପାଇବା ଟା ବହୁତ ମୋର ଯୋଉଟା କି ଭାବୁଛି କେତେ ମୁଁ ଭଲ ପାଇଛି, ବୋଲି ଆଜି ମୋ ଜୀବନରେ ଫିଲ୍ମ ହିଁ ଫିଲ୍ମ। ଏମିତି ଆଉ ମତେ ଟିକେ ସିରିଏଲ ଫିଲ୍ମ ଦେଖିବାକୁ ଭଲ ଲାଗେ।
ଆଜ୍ଞା ଆଜ୍ଞା ଆପଣ କେବେ ଟ୍ରାଏ କରୁନାହାନ୍ତି ଟିକେ ଫିଲ୍ମ ମିଲ୍ମି
କଣ କହିଲେ?
ଆପଣ କେବେ ମାନେ କେବେ ଗୋଟେ ଭାବି ନାହାନ୍ତି ଯେ ମୁଁ ଟିକେ କେବେ ଅଆ ହିରୋଇନ୍ ହନ୍ତି କି
ନାଇଁ ମୁଁ ଟିକେ ଲେଖକ ମୁଁ ଟିକେ ଲେଖକ ମୁଁ ଟିକେ ଗପ ଗପ ଟିକେ ଲେଖେ ହଁ ହଁ ମୁଁ ଲେଖେ ମୁଁ ଗୋଟେ ଜାଗାରେ ଆୱାର୍ଡ ବି ପାଇଛି ଆପଣ ଜାଣିଛନ୍ତି କି ନାଇଁ ମାରିଲେ ସର୍ଚ୍ଚ କଲେ ଜଣା ପଡିବ ମୁଁ ନବୀନ ପଟ୍ଟନାୟକ ଠୁ ଆୱାର୍ଡ ବି ପାଇଛି। ଫର୍ ବେଷ୍ଟ ରାଇଟର୍
ଆଚ୍ଛା ଆଚ୍ଛା କଣ ଲେଖିଥିଲେ
ସେଟା ତୁ ମୋ ସୁନା ତୁ ମ ହିରା
ଆଚ୍ଛା ଆଚ୍ଛା ଗୋଟେ ପିକଚରଟ ଥିଲା।
ହଁ ହଁ ହଁ ସେଇଥିରେ ମୁଁ ପାଇଥିଲି ଆମର ପୂର୍ବ ପୂର୍ତନ ମୁଖ୍ୟମନ୍ତ୍ରୀଙ୍କଠୁ ଆଉ ଆପଣ ଚାହିଁଲେ ମାରି
ତାହାଲେ ମୁଁ ମୁଁ ଜଣେ ମୁଁ ଜଣେ ଅ ମାନେ କଳାକାରଙ୍କ ସାଙ୍ଗରେ ମାନେ ଲେଖକଙ୍କ ସାଙ୍ଗରେ କଥା ହଉଚି ତା ହେଲେ
ହଁ
ମାନେ ଆୱାର୍ଡ ୱନିର ଜଣେ ଅଛନ୍ତି ମାନେ ମୁଁ ଗୋଟେ ଧନ୍ୟ ମନେ କରୁଛି ତାହେଲେ
ହଉ ଆପଣଙ୍କ ସା କଥା ହେଇକି କିନ୍ତୁ ବହୁତ ଖୁସି ଲାଗିଲା ଯାହା ହଉ ଆପଣ ମତେ ଗୋଟେ ଏତେ ବଡ ଇଏ କହିଲେ, ଖୁସି ଲାଗିଲା ଆପଣଙ୍କୁ ମୋ ସହିତ କଥା ହେଇକି।
ନାଇଁ ନାଇଁ ଆମ ମତେ ମତେ ବହୁତ ମାନେ ଅ ଗର୍ବ ଅନୁଭବ ହେଲା ଯେ ଜଣେ ଲେଖକ ଜଣେ ତାଙ୍କ ସାଙ୍ଗରେ ମୁଁ କଥା ହେଇ ପାରିଲି।
ଯାହା ଆପଣଙ୍କ କଥାରୁ ବି ମଧ୍ୟ ମୁଁ କୃତଜ୍ଞତା ଆପଣଙ୍କୁ ଦଉଛି ଯାହା ହଉ ଆପଣ ଜାଣି ପାରିଲେ ଗୋଟେ ଲେଖକ ବୋଲି ତ ଆପଣ କେତେବେଳେ ଆସନ୍ତୁ। ଦେଖେଇବି ମୁଁ କେତେ କେତେ ସବୁ ବହି ଫହି ଲେଖିଛି ଆଉ ମୋର ସବୁ କିଛି ଲେଖା କିଛି ସବୁ ପବଲିଶ୍ ହେଇନି ଆପଣଙ୍କୁ ଆଇଲେ ଦେଖ ଦେଖେଇବି ଆଉ କେତେବେଳେ ଆସନ୍ତୁ ଆଉ ହେଲା।
ଆଜ୍ଞାା ଟିକେ ଗୋଟେ କଲଟେ ଆସୁଛି ମୁଁ
ହଁ ହଁ ହଁ ରଖନ୍ତୁ ରଖନ୍ତୁ ହଁ ହଁ। ଜୟ ଜଗନ୍ନାଥ।